ହଁ ଭାଇ ଜଲଦି କୁହ। ହଁ।
ମୁଁ କହିଲି ବାଇ, ବାଇକରେ ଯିବା ନା ସ୍କୁଟି ରେ ଯିବା।
ଉଁ ବାଇକ୍ ଟା କଡିଦଉଛି ଯିବା ବାଇକ ରେ।
ହଁ ଅଛୁ ହଉ ପେଣ୍ଟସାର୍ଟ କେତେ ଗଣ୍ଡେ କିଣିବାର ଅଛି ଆଉ ବାକି ତ ଯିବୁ ନାଁ ନା ଦି ଜଣ ଯିବା।
ସବୁ କଥାରେ ଚିକୁୁ ଏଇନେ ବ ଚିକୁ ମତେମୋ ମାଉସୀ ପୁଅ ଭାଇ ନା ନିଜ ଭାଇ।
ଟିକେ ଭଲ ଲାଗେ ତାକୁ ନେଲେ ଆଉ।
ନାଇଁ ଭଲ ଲାଗେ ତମକୁ ସିଏ ଏତେ ପଇସା ମାଗୁଛି ଦଉନୁ। ତମର ତ ସେ ପୁରା ଭଲ ଲାଗେ ଦେଇଦବ ତାକୁ।
ସେମିତି ପଇସା ପତ୍ର ଦେଖିଲେ। ମାନେ ତ ଏମିତି ଆଉ ସାଙ୍ଗସାଥି ଆଉ ହେଇପାରିବନି। ପଇସା ପତର ଯି ଦେଖିକି ସାଙ୍ଗସାଥି ଭାଙ୍ଗୀ ଦବ।
ଗୋଟେ ଜାଣିଚ ଆଉ ସାଙ୍ଗ ଟିକେ ମାନେ ଗୋଟେ ଗୋଟେ ମାନେ ସା ସାଥ୍ କଉଠୁ କୋପେଟ କରିବା କଥା। ସିଏ ଓଲଟା ଆହୁରି ଫାଇନାସିଆଲ ବର୍ଡନ ପକଉଚି।
ଫାଇନାସିଆଲରେ ଆମେ ଏଇନା ଦେଖେ ଯୋଉଠି ସାଙ୍ଗ ହଉ ମୁଁ ଗୋଟେ ଦେ ଗୋଟେ କରୁଛି ଯୋଉ ବି ସାଙ୍ଗ ହଉ ସମସ୍ତେ ଇର୍ଷା କରିବେ। ବୁଝୁଛ ତ ସିଏ ବି ଦେଲା ନା ତାର ତ କିଛି ଗୋଟେ ଫାଇଦା ରହିବ ନା ସୋ ଯେଝା ଯେଝାର ସୁବିଧା ଦେଖନ୍ତି ଫାଇଦା ଦେଖନ୍ତି ସମତେ ତ ଥୋଡି ନା ମୋ ଭଳିଆ ସମତେ ତ ମୋ ଭଳିଆ ନା କହୁନୁ।
ହଁ ନିଜ ମହିଳା ମିତ୍ରଙ୍କୁ ଆଉ କଣ କହିବି ଛାଡ।
ହଁ ଯିବା ଶାର୍ଟ ପ୍ୟାଣ୍ଟ କିଣିବା ତୋର ରଜରେ କେହି ହଳ କିଣିଥିଲୁ ରଜରେ କେହି ହେଳ କିଣିଥିଲୁ?
ରଜରେ ମୁ କିଛି କିଣିନି।
କଣ ବା ତୁ କିଣିନୁ ମାନେ?
ରଜ କଣ ମୋର ରହୁଥିଲା ମୋ ଭଉଣୀ ରହୁଥିଲା ନା
ଆଉ ତୋର ନହେଲେ କଣ ନୂଆ ପ୍ୟାଣ୍ଟ ସାର୍ଟ ତୋର କିଣା ହେଇନ ରଜରେ
ରଜରେ ମୋର କିଛି କିଣା ହୁଏନି ମାନ କେବେ କେବେ କିଣା ଯେହେତୁ ମୋର ଜନ୍ମଦିନ ପରେ ମାନେ ଏକାଶହ ଚାରି ପାଞ୍ଚ ଟା ହଳ କିଣା ହେଇଥିଲା।
ଏକଥରେ କିଣା ଯାଇଥିଲା ଏକଥରେ କିଣା ହେଇଛି ପୁଣି ହଁ ମାନେ ତର ଏମିତି ଏକାଥରେ କିଣା ହେଇଯାଏ
ଆରେ ମାନେ ସେମିତି ଏକଥାରେ ନୁହଁ କେଉଁ ବର୍ଷ କଥା ଅଲଗା ସବୁ ବର୍ଷ କଥା ଅଲଗା ସେମିତି କଣ ଫିକ୍ସଡ ନେଇହିଁ କି ଏଇ ବର୍ଷ ଏତିକି ତାରିଖ ଏଇ ଜନ୍ମଦିନରେ ମୋର ପାଞ୍ଚଟା ହେଳ କିଣା ହଉ ବୁଝିପାରୁଛ ଏଇ ଗୋଟେ ଯାଇ ଥିଲୁ ଭୋଜିରେମ ଯାଇଥିଲୁ ବୁଲିବାକୁାରି ପାଞ୍ଚ ଟଙ୍କା ଭଲ ଲାଗିଲ କିଣିଦେ ଆଣିିଲ ଆଉର
କିନ୍ତୁ ଏଇ କିଣା କିିଣିରେ ସବୁଠୁ ବଢିଆ କୋଟେ ଲଗି ଜାଣିଛୁ ଦେଖ ଏଇ ଯୋଉ ରୋଡ ସାଇଡ ରେ ବେଳେ ବଳେ ମାନେ ଏମିତି ଟାଟା ଆସ ଗାଡି ନେଇକି ପଣି ଆସିକି ଜିନ୍ ପଣ୍ଟ ଗୁଡା ବିକୁଥିବେ ନୂଆ ସାାର୍ଢ ଫାଡ ବିକୁଥିବ ଏ ଯୋଉ ବାହାରେ
ହଁ ସେଗୁଡା ଭଲ ଫାଷ୍ଟ କପି ବିିକନ୍ତି ଭଲ
ହଁ ଯେ କିନ୍ତୁ ସେ କପଡା ଗଟେ କମ ରେଟ ରେ ମିଳିଯାଏ ଆଉ ଭଲ ବି ପଡେ ମୋର ତ ଦି ତିନିଟା ସେମିତି ପଡିଛି ଚିରୁନି କି କିଛି କରୁନି ଛୋଟ ବି ହଉନି ତାକୁ ପିନ୍ଧିବାକୁ ମୋର ଇଚ୍ଛା ହଉନି ଦି ଚାର ଥ ପିସାଇଲେ ନା ଗଟ ସଟକୁ ଦୁି ଚ ଥ ପିାଇଲା ପରେ ଆ ତାକୁିଧିବାକୁ ଇ୍ଛ ହଉନି
ମୁଁ ତ ଗୋଟିଏ ଟି ସାର୍ଟ ଯୋଉ ପିଙ୍କ୍ କଲର ତାକୁ ପାଖାଖି ପଚାଶ ତର ପିନ୍ଧି ସାରିଲାଣି
ନାଇଁ ସେ ଟିସର୍ଟ ପିନ୍ଧିବା ଅଲଗା କଥା ଟି ସର୍ଟ କୁୁ ଯେଥର ପିଧି ସେଥର ପିନ୍ଧିବାକୁ କିଛି ନାହିଁ ଗୋଟେ ସାର୍ଟ କୁ ଗୋଟେ ବାରମ୍ବାର ବାରମ୍ବାର ପିନ୍ଧିଲା ବେଳକୁ ଗୋଟେ କଣ ଚିଡା ଲାଗିବ ଗୋଟେ। ତାର ଏବେ ଯୋଉ ଜିନ୍ ପଣ୍ଟ ଆଉଛି ମତୋ ବାାଗ ଲାଗନି ଗୋଟେ ମାନେ ମାନେ ଗୋଟେ ଯୋଉ। ଚେନ ବନ୍ଦ କଲା ବେଳକୁ ଭାର ଅକଳିଆ ହୋଉଛି।
ଢୋଲା ଢୋଲା ହେଉ।
। ହଁ ଏତେ ବାଗ ଆସୁନି ତାପରେ ଜିନ୍ସ ଗୁାଡାକ ଯୋଉ ଅଲଗା କପଡ଼ାଟାରେ ମିଶେଇ ଦେଇକି ଯୋଉ କରିଦଉଛନ୍ତି। ଓ ହ।
ଆଉ ଆମେ ଜୁଡିଓ ଜୁଡିଓ ଯିଆ ଜୁଡିଓରେ ଭଲ ବାଇ ଗେଟ୍ ୱାନ ଅଫର ଚାଲିଥିଲା। ମୁଁ ଯାଇଥିଲି ଦୁଇ ଦିନ ପୂର୍ବରୁ ମୋତେ ସେଇଠି ଦେଲା ଗୋଟେ ସାର୍ଟ ସହ ଗୋଟେ ପ୍ୟାଣ୍ଟ ଫ୍ରି।
ହଁ ସତରେ ଅଫର ଚାଲିଛି କି ଯିବା।
ଏବେ ଯେଉ ରଜ ସହିଛି ତ ସେଥିପାଇଁ ଅଫର ଟା ସରିଯିବ ଜଲ୍ଦି ଜଲ୍ଦି ଚାଲ ଯିଆ।
ହଁ ଯିବା ଆଣିବା ଆଉ।
ହୁଁ।
ଆଜି କଣ ଆଇଁଷ ହେଇଥିଲା ଖାଇଲୁ।
ହଁ ଆଜି ହେଇଥିଲା ଚିକେନ ଖାଇଥିଲି।
ଅରେ ବା ଆଉ ଆଛା ତାଲେ ଖେଳିଆ।
ନା ଚାରିଟା ବେଳେ ମୋର ଅଛି ହୋମୱାର୍କ ଅଛି କରିବା ପାଇଁ ମୁଁ ତ ଯିବିନି।
ମାନେ ନା ସାତରେ ଆଜି ନାଇଁ ତର ଟିୁସନ ଆସିବୁ।
ଟିଉସନ ଠି କଥା ନାହିଁ ଯେ ପଢ଼ା ଅଛି ମୋର।
କାଇଁ କଣ ପଡ଼ିବୁ।
କଣ ପଢ଼ିବି ମାନେ କାଲି ଇଂଲିଶ ଟେଷ୍ଟ ଅଛି ପହରଦିନ କାଲି ଇଂଲିଶ ଟେଷ୍ଟ ଅଛି ସ୍କୁଲରେ। ରାତିରେ ଫି ମ୍ୟାଥ ଟିଉସନ ଟେଷ୍ଟ। ତାପରେ ବୋଓଲଜୀ ହୋମୱାକ ଖାତା ସମ୍ମିଶନ ହୋଲ୍ଡମ୍ୱର। ସେଇଥିପାଇଁ ବହୁତ କାମ ଅଛି ତ ବସିକି ପଢ଼ିିବାର ଅଛି ମୋତେ।
ସତରେ ଆସିବୁନ ମିଛ କଥା ଖାଲି କୋ
ନାଁ ଏଇଟା ସତ କଥା ମୁଁ କହୁଛି। ତାପରେ ଆଜି ସଣ୍ଡେଟା ଖେଳାଯାଇ କିଛି ଲାଭ ବି ହେବନି। ପିଲା ଆସିବେ କୋଉ କଣ ବାଟରୁ।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
କଣ କଣରୁ କଣ ପିଲା ଆସିବେ ଯାଇକି ସେଠି ବସିବା କଥା, ତାଠୁଟରେ ମୁଁ ଘରେ ବସିକି
କିଏ ଆଜି ଆଜି ମେଘ ପକେଇବ କିଆଉ ଆସିବେନି ଆଜି।
ହଁ ଯେ ଆକଚୁଆଲି ମାନେ କାଲି କଣ କହିଲ ଆମର ବାୟ ଟିଚର ଯିଆ ଭାରି ରାଗି। ରୋଲ୍ନମ୍ବରୱାଇସ କହିଛନ୍ତି ଯେ ଖାତା ନେବେ ହଁ ଆଉ ଖାତା ମାନ କଣ କିଲ ମିନିମମ୍ ପଚାଶ ଷାଠିଏ ଟା ପେଚ୍ ମୋର ଲେଖିବାକୁ ବାକି ରଇଲାଣି।
ରାଗି କଣ ତାଙ୍କୁ ମୋ ନମ୍ବର ଦେଇଦବୁ ମୁଁ କଥା ହେଇଯିବି ତାଙ୍କ ସହିତ।
ମାନେ ପୁରା ଘରକୁ ଆସିକି ଭଲରେ ପିଟି ଦେଇଯିବି।
ପିଟି ଦେଇକି କଣ ଯିବେ ବୟଲୋଜି ର ଦିଟା କୋ୍ଚ ପାଚାରିବେ ଯେ ଚୁପ ପାଇଁକି ବସିବ ଆଉଟି ପିଟେଇବନି।
ସିଏ ଜାଣିନ ନିଟ୍ ଟପର ଥିଲେ ତମେ କ‌ଣ ତାଙ୍କୁ ପଚାରିବ। ତମେ ତ ନିଟ୍ ତମେ ତ ନିଟ୍ ପଳେଇଲା ନିଟ୍ କେ କେବେ ଦେବୁ ଜାଣି ପାରିଲନି ତମ କଥା କଣ ତାଙ୍କୁ କହୁ
ଆଚ୍ଛା ଆଚ୍ଛା ଆଚ୍ଛା ଏମିତି କଥା ନାଇଁ। ମାନେ ନିଟ୍ ଟପର ତମକୁ ଆସିକି ପାଠ ପଢଉଛନ୍ତି ନିଜେ ଆଉ ଡକ୍ଟର ହେଇ ପାଇଲେନି ଆଉ।
ଆରେ ମାନେ ନିଟ ଟପ୍ କରିଥିଲେ ନିଟ ଟପ୍ କରିଥିଲେ ମେଡିକାଲ କଲେ ମେଡିକାଲ ପରେ ତା ଙ୍କର ଟିଚିଂ ଲାଇନ କୁ ଯିବାକୁ ଇଚ୍ଛା ହେଲା।
ଏଇ ଯ କଥା ହେ ଯାଇ ତମ ସାର୍ ଙ୍କୁ କହିବୁ ମତେ କହନା ହେଲା ନିଟି ଟପର ଆଉଛନ୍ତି ପିଲାଙ୍କୁ ପାଠ ପଢ଼ିବାକୁ ଘରୁ ଘର ବୁଲି
ଆଉ ତମେ ଜାଣିିନ ବୋଧେ।
ହେ ର ତ ସେ ମିଛ କଥା ମତେ
ଆରେ ମୁଁ ସ୍କୁଲ ଟିଚରଙ୍କ କଥା କହୁଛି।
ହଁ ମୁଁ ଜାଣିଲି ଦେ ଟପିକ ଚେଞ୍ଜ କର। ହେଲି ଗୋଟେ ପବନା ମାରୁଛି।
ଡ ମାନ ବି ପ୍ରଫେଟ ପ୍ରଫସ
ହଁ ମୁଁ ଜାଣିଛି କିନ୍ତୁ ତ ତ ଏକ ପ୍ରାଇଭେଟ ରେ ଏତେ ପଇସା ମିଳିନି ଗଭର୍ଣ୍ଣମେଣ୍ଟ ତଳରୁ ନେବେ ହେଲା।
ଆମେ ପ୍ରାଇଭେଟ୍ ସ୍କୁଲ୍ ଆମର।
ହଁ ମୁଁ ତ ସେଇ କହୁଛି ପ୍ରାଇଭେଟ ରେ ଏତେ ପଇସା ମିଳେନି ଗଭମେଣ୍ଟ ତୁଳନାରେ। ଗଭର୍ଣ୍ଣମେଣ୍ଟ ରେ ଯେତେ ମିଳେ ପ୍ରାଇଭେଟ ରେ ମିଳେନି।
ଓହୋ।
ଆଉ ନିଟ ଟପରେ ତାଙ୍କୁ ଗଭର୍ଣ୍ଣମେଣ୍ଟ ରେ କିଛି କାଇଁ ମିଳିଲାନି କିଛି ଏଗୁରା ମିଛ କଥା ଗୁରା।
ସେ କିନ୍ତୁ ତମଠୁ ତ ଅଧିକ ନଥା ଯାହାହେଲେ ସେଟା ଟିଚର ତମ ସହିତ ସମାନ ହେଇପାରିବେନି।
ଆରେ ମୁଁ ବୁଝୁଛି ମୋ ଠାରୁ କଣ ଅଧିକ ନଲେଜ ଥିବ ମୋର ତ ନଥିଲା ଆଉ କଣ ତମକୁ ଯାଇ ପାଠ ପଢେଇଥାନ୍ତି ନା କଣ।
ହୁଁ, ନହେଲେ ତମେ ଆସି ପଢିଥାନ୍ତ।
ପଢେଇଆ ଯାଉ ଆମର ଟାଇମ୍ ଆସୁ।
ଆଉ କାଲି ତ କଣ ଚୁଟି କାଟିଆକୁ ଯାଇଥିଲି ସବୁ ଅବାଗିଆ ହେଇଗଲା।
ଅବାଗିଆ ହେଇଗଲା ମାନେ ଭଲ କାଟିନୁ?
ମାନେ ଚୁଟି କାଟିଲା ସବୁ କଲା ତାକୁ କହିଥିଲି ପଛର ଲାଇନ ପକେଇକୁ ପକେଇନି। ନିଶରେ ଟିକେ କାଟି କାଟିଆଥିଲା କାଟିନି ନିଶ ସେମିତି ବଡ। ସବୁ ସବୁ କାଟି ଦେଇେଛି ଚୁଟି କଟା ହେଇଛି। ସବୁ ମୋଟା ହେଇଯାଇଛି ନିଶ କଟା ହେଇନି। ତ ନିଶ ଯଦି କଟା ହେଇନି ବାପା ଭଳି ଦେଖା ଓଲ୍ଡ ଯାଉଛି।
ତୁ ନିଜେ ଟ୍ରିମର୍ ମାରିଦଉନୁ।
ମୁଁ ମୋର ନିଶ ମୋର ମୁଁ କେବେ କାଟିିନି। ଟ୍ରିମର ଟା ଖୋଜିବାକୁ ପଡିବ ଏତେ ବାଘ କାଇଁ କାଢିବି ତା ପାଖକୁ ଯିବି ସେ ଟିକେ ନିଶ କାଟିଦବ ଖାଲି ସଇଲା।
ପୁଣି ଥରେ ଯିବୁ? କେତେ ନେଲା କେତେ ପଇସା? ଓହୋ। ଦୁଇଶହ ଟଙ୍କା ଚୁଟି କାଟିଆକୁ ତୁ ଦୁଇଶହ ଟଙ୍କା ଖର୍ଚ୍ଚ କରିଚୁ। ଆମ ଟୋଟାଲ ଶହେ ଟଙ୍କାରେ ଆମେ ଚୁଟି, ନିଶ, ଏଇ ଦାଡି ସବୁ କଟା ହେଇଯିବ ଆମର।
ନାଇଁ ସିଏ ଆକ୍ଚୁଆଲି ଭଲ କାଟିବ। ତାପରେ ନା ନା ମୁଁ କଣ ନର୍ମାଲ ହେୟାର କଟ କରିଛି କି?
ଆଉ?
ମୋର ମାନେ ଫେଡ୍ ସାଇଡ୍ ଗୁଡା, ସାଇଡ୍ ଗୁଡା ଦି ପ୍ରକାର କଟ କରାଯାଇଚି। ଚୁଟି ଟିକେ ମିଡିୟମ ରହିବ ଗୋଟେ ପ୍ରକାର ତଳୁକୁ। ମାନେ ଟିକେ ଅଧିକ ରହିବ ଟିକେ କମ, ତ ଏମିତି କରିି କରି ଟିକେ ଅଧିକ ଟଙ୍କା ନେଇଗଲା।
ଓହୋ।
ତାପରେ ମତେ ହେଡ ମସାଜ ବି ଦେଲା।
ହେଡ଼୍ ମସାଜ ନା?
ହୁଁ।
ତୁ ମତେ କୋଡିଏ ଟଙ୍କା ଦଉନୁ ତତେ ହେଡ ମସାଜ ଦେଇଦବି ଆସିକି।
ତମେ ଯୋଉ ହେଡ ମଶାଜ
ଆଉ କଣ ପୁରା ମୁଣ୍ଡକୁ ବାଡେଇ, ବାଡେ ବାଡେଇ, ବାଡେଇ ପୁରା
କାଲି ଧରିତ୍ରୀଙ୍କୁ ଦବୁ। ହୁଁ।
ଏଇ ତ ଏଇ ଗୋଟେ ଗୁଣ ଖରାପ ଗୁଣ ଟା ଭାଇ ମୁଁ କଣ କହିବି।
ମାନେ ଧରିତ୍ରୀ ଦିଦିଙ୍କୁ ଯାହା ହବ ତମର ପଇସା ପତ୍ର ସାହାଯ୍ୟ ନମ୍ବର ପାଠ ପାଠ ପଢା ସେଇ ତ ତମକୁ ସାହାଯ୍ୟ କରିବେ। ଆମ କାହିଁ କଣ ସାହାଯ୍ୟ କରିବେ।
ତାଙ୍କୁ ସାହାଯ୍ୟ କଲେ ସିଏ ଆମକୁ ସାହାଯ୍ୟ କରୁଛନ୍ତି। ତତେ ମୁଁ ଏତେ ସାହାଯ୍ୟ କଲି ତୁ ମୋ ପାଇଁ କଣ କରୁଛୁ କିଛି କରିନୁ?
ହୁଁ କରିବା ଆଉ।
ତମ ପାଇଁ ଇଆ କରଛି ସାହାଯ୍ୟ ଟେ କିଛି କରନୁ ସାହାଯ୍ୟ ମତେ।
କରିବା ବା।
କଣ କରିବା କିଛି କରୁନୁ କଣ ସାହାଯ୍ୟ କରିବୁ?
କରିଆ। ଆସ ତମକୁ ଯାଉଛ ଯୋଉ ଡ୍ରେସ କିଣିଆକୁ ଯିବା ତମକୁ ସବୁ ପଇସା ମୁଁ ଦେବି ଆଉ।
ହଁ, ହଁ, ହଁ ଥାଉ ଆଉ କହନି ହେଲା। ତୁ କହନି ନହେଲେ ଏଇନା ସାଙ୍ଗେ ସାଙ୍ଗେ ମୁଁ ପଳାନ୍ତି ଏଇନା। ଆରେ ତମର ଆମର ମୋହନ ମାଝୀ କଣ କହୁଥିଲେ କହିଲୁ? ଯୋଉ ବର୍ଷ ଆମ୍ବ ହୁଏ ସେ ବର୍ଷ ଅଧିକ ବର୍ଷା ହୁଏ।
ଆମର ତ କାଇଁ ଆମ୍ବ ହଇନି ଗଛରେ। ଆମ ବର୍ଷା ହଉନି।
ଇ ଅ ହଁ ସେଆ ସେଆ। ସେ କହୁଛି ଯୁଆଡେ ଆମ୍ବ ଅଧିକ ହବ ସେ ତାଙ୍କରି ସେପଟେ କନ୍ଧମାଳ ସାଇଟ ରେ ସେ ସେ ଆମ୍ବ ହେଇଛି ତାଙ୍କରି ସେଇପଟେ ସାଇଟ ରେ ବର୍ଷା ହବ ବୋଧେ ଆଉ। ସେଇ ଏକା ଭାଇ ପାଣି ପାଇବେ ଏଇ କିନ୍ତୁ ମୋହନ ମଝି ଭାଗ୍ୟ ଫିଟି ଗଲା ରେ। ସାନ୍ତାଳ ଲୋକ ହେଇକି ମୁଖ୍ୟମନ୍ତ୍ରୀ ହେଇକି ଅଇନା ଅଏସ କରୁଛି ଆଉ।
ହୁଁ ସତ କଥା।
ଆ ଇ ତୁ ଗୋଟେ କାମ କରୁନୁ ଚାଲୁନୁ କାଲି ଗାଁକୁ ଯିବା ଆମ ଗାଁକୁ ବୁଲିପଡ଼ି ଆସିବା।
ତମେ ଚାଲ ଆମ ଗାଁ କୁ ଖୋର୍ଦ୍ଧା କଣ୍ଟାମାଳ ଯିବ ଭାଇକଙ୍କ ସହ ଦେଖାହେବ ଭଲ ଲାଗିବ।
କଣ୍ଟା ବାଡ଼କୁ ମୁଁ ଯାଇ କଣ୍ଟାରେ ପଶିବି।
କଣ୍ଟାବାଡ଼ ନୁହେଁ ଖୋର୍ଦ୍ଧା ଯିବ ଖୋର୍ଦ୍ଧା ଖୋର୍ଦ୍ଧା ମ ଯିବ ସେଠି ପାଇକ ମାନେ କେମିତି ରହୁଚନ୍ତି ବିଜୁ ସ ଶୁଣିବ।
ପାଇକ ଫାଇକ ଦେଖନି ତୁ ଆମ ସେପଟ ଚାଲେ ଆମର ଚାଉଳ ସରିଯାଇଛି ଗାଁରେ ଚାଉଳ ଆଣିବୁ ଖାଇବୁଠି ତତେବି କିଲେ ଖଣ୍ଡେ ଦେଇଦେବି ଘରେ ରୋଷେଇ କରି ଖାଇବ ତମେ।
ଆମର ଆସେ ବାସମତି ଚାଉଳ ତମ ଶସ୍ତା ଚାଉଳ ନୁହେଁ।
ଶସ୍ତା ଚାଉଳ ମାନେ କଣ ଗମେଣ୍ଟ ଦଉଚି ଫୁଣି ପାଞ୍ଚ କିଲୋ ଦଶ କିଲୋ ଲେଖା ଚାଉଳ ଆ ଶସ୍ତା ଚାଉଳ ଆରେ ଭାଇ ଆମ ପାଖରେ ପଇସା ନାହିଁ ଗରିବି ଲୋକ ତମ ଭଳିଆ ଆମେ କଣ ଧନୀ। କିଣିକି ଖାଇବୁ।
କଣ ପଇସା ନାଇଁ ତମେ ଗୋ ଟେ ଗୋଟେ ପ୍ରୋଜେକ୍ଟ ରୁ ଦିଇ ଲକ୍ଷ ତିନି ଲକ୍ଷ ନେଇଯାଉଛ ପଇସା ନାହିଁ ତମେ ଗରିବ।
ସେ ନାଁରେ ଆମେ ଭାଇ କଣ ଗରିବ ଲୋକ ତମ ପଇସାରେ ଭାଇ ଆମେ ଚଳିବା ଲୋକ। ଆଉ ଆମେ କଣ ତମ ଭଳିଆଙ୍କ ସହ ସମାନ ହେଇପାରିବୁ।
ଯେତେ ଯାହା ହେଲେ ହୁଁ ହୁଁ ଯେତେ ଯାହା ହେଲେ ଆପଣ ଭାଇ କହୁନାହାନ୍ତି। ଆମେ ତମ ସହିତ ସମାନ ହେଇପାରିବୁ।
ଉଁ
ନାଇଁ ସତରେ ଯିବି ମୁଁ ଗାଁ କୁ ସ ଯିବ ମୁଁ ସତ।
ହୁଁ ହଁ ଚାଲ ଯିବା ତମ ଗାଁକୁୁ ଟିକେ ବୁଲିକିଆସିବା।
ବସ ରେ ଯିବି।
ଏଁ
ବସ ରେ ଯାଉଚି।
ବସ୍ ରେ କଣ ମୁଁ ତମକୁ ମୋ କାର ରେ ନେଇକି ଯିବି ଗାଁକୁ ଯାଅ।
ଆରେ ମୁଁ ଥଟା କରୁନି ମୁଁ ସିରିଏସଲି ଅଛି।
ନା ନା ବସ୍ ଫସ ରେ ମୁଁ ଏତେ ବାଟ ଦହଜଙ୍ଗ ହେଇକି ଯାଇପାରିବିନି।
ଗାଡି ହବନି ମ।
ମୁଁ ଯାଉଛି ତମେ ଗୋଟେ ଗାଡ଼ି କରିପିବନି ମୋ ପାଇଁ।
ଆ ସେପଟେ ବୁିଲିକି ଆସନ୍ତେ ସମୁଦ୍ର କୂଳ ଶିଆଳି ଫିଆଳି ସବୁ ବୁଲିକି ଆସନ୍ତେ।
ହଁ ଚାଲୁନୁ।
ଯିବା?
ଚାଲୋ।
ଘରେ ଛାଡ଼ିବେ ତମର?
ହଁ ମୋର ଛଡିବେ।
ହଉ ତ ରହିଥା ତାହେଲେ ମୁଁ ଆମ ଘରେ ଟିକେ ପଚାରିଦିଏ ଆଉ କଣ କହୁଛନ୍ତି ଆଉ। ହେଲା ମୁଁ ଆମ ଘରେ ପଚରିଦିଏ ଆଉ ହଉ ମୁଁ ରହିଲି।
ହଁ ହଁ ହଉ।